ହ୍ୟାଲୋ।
ହେଲୋ ହେଲୋ କୁହନ୍ତୁ।
ହଁ କୁହନ୍ତୁ ଆଜି କଣ ଆପଣଙ୍କର ହଠାତ୍ ପରେ ମନେ ପଡିଗଲା ଆଉ କଲ୍ କରିକି କଣ ଆପଣ କିଛି ଫାଷ୍ଟ କହିଲେନିଁ ଭାବିଲେ ବୋଧେ ମୁଁ ଆପଣ ଜାଣିପାରିବି ନାହିଁ।
ହଁ ସେଇଭଳି ମୁଁ ଅପେକ୍ଷା କରିିଥିଲି ଆପଣଙ୍କ ପରିବାର ଆଉ ଛାଡ ଆପଣ
ହଁ ଆପଣ କିପରି ଜାଣିଲେ।
ଆପଣଙ୍କ ପାଟିରୁ ଜଣାପଡ଼ୁଛି।
ଓହୋ ମୁଁ ଚୁଡା ଖାଉଥିଲି ଆଉ ଆପଣ।
ନାଇଁ ମୁଁ ଛତୁଆ ଖାଇଥିଲି ସକାଳେ।
ଆରେ ବା ସତୁଆତ ଖାଇବା ତ ବହୁତ ଭଲ କଥା। ଆପଣ କଣ ଛତୁଆକୁ ପିଇଥିଲେ ନା ଖାଇଥିଲେ।
ନାଇଁ ଖାଇଥିଲି ପିଇବାର ଇଚ୍ଛା ନାହିଁ ତ ସେମିତି।
ଓହୋ ଆଉ ଆପଣଙ୍କର ସବୁ ଘରେ ଆଜି ସବୁ କଣ କରୁଛନ୍ତି।
ଘରେ ସବୁ ଅଛନ୍ତି ଆପଣ କୁହନ୍ତୁ ଆ ମୁଁ ଆପଣଙ୍କୁ କଲ୍ କରିଥିଲି ଯେ ଏଇଥିପାଇଁ ଚାର୍ ଟା ବେଳେ ଆମର ଯିବାର ଥିଲା ଏକ ଜାଗାକୁ ତ ଆପଣ ତ କାଲି କହିଥିଲି ମୁଁ
ଓହୋ କେଉଁଠିକି ଯିବାର କଥା ତ ମୋର କାହିଁ ମନେ ପଡୁନାହିଁ ମୋତେ ଟିକେ ମନେ ପକେଇଦେବେ କି।
ବାଜାରକୁ ଯିବା କଥା ଥିଲା।
ବଜାରରୁ କଣ ପାଇଁ ଟିକେ କହୁନାହାନ୍ତି।
ବଜାରକୁ ଥିଲା ଏକ ନୂତନ ଜିନିଷ କିଣିବାକୁ ତ ସେଥିପାଇଁ ଆମେ ଯିବାର ଥିଲା ଆଜି ସ ସନ୍ଧ୍ୟା ସମୟରେ ମୁଁ ଆପଣଙ୍କୁ କହିଥିଲି।
ହ ତେବେ ତ ଠିକ୍ କଥା ମୁଁ ଆପଣ ମଧ୍ୟ ନିଶ୍ଚିନ୍ତ ଯିବି କିଛି ଅସୁବିଧା ନାହିଁ ସେଥିରେ।
ତାହେଲେ ଠିକ ଅଛି ଆଉ କୁହନ୍ତୁ ଆଣ କଣ ଚାଲିଛି ଆପଣଙ୍କ ପଢ଼ାପଢି।
ପଢାପଢି ଏବେ କିଛି ଚାଲି ନାହିଁ ଏବେ ତ ବାସ୍ ଖାଲି ସେମିତି ଘରେ ରହି ବସିବା କଥା ଆଉ କଣ କରିବି ଆଉ। ଯେତ ଯାହା କଲେ ମଧ୍ୟ ଏବେ ତ କିଛି ପଢାପଢି କିଛି ଷ୍ଟାର୍ଟ ହୁଏନାହିଁ। ନୂତନ ଶିକ୍ଷା ବର୍ଷ ଆରମ୍ଭ ହବ ଏଇ ଆଉ ଆର ମାସରୁ ଷ୍ଟାର୍ଟ ହବ ତେବେ କରିବା ଆଉ।
ହଁ ଠିକ୍ ଅଛି ଆପଣ ନୂତନ ଯେତେବେଳେ ଶିକ୍ଷାବର୍ଷ ଷ୍ଟାର୍ଟ ହବ ଆପଣ ସେ ତେବେଳେ କରିବେ ଏବେ ଆପଣ ଦେଖନ୍ତୁ କଣ କରିପାରିବେ କଣ ନାହିଁ ଦେଖନ୍ତୁ ଆପଣ ଯାହା ଟି ଠିକ୍ ଲାଗିବ ଆଉ।
ମୁଁ ଆପଣଙ୍କୁ ପଚାରୁିଥିଲି କି ଆପଣ କାଲି ଗୋଟେ କଣ ଫର୍ମ ପକାଇଥିଲେ ଆପଣ ସେ ବିଷୟରେ ମାନେ ସେଥିରେ ଆପଣ କଣ କଣ କରିବାକୁ ଆପଣଙ୍କର ଇଚ୍ଛା କି।
ମୁଁ ଏଇ ଯାନ୍ତ୍ରିକ ଜିନିଷ ଉପରେ ଏକ ପକେଇଥିଲି ତ ସେଇ ଜିନିଷ ଉପରେ ସି କ୍ଷାଗ୍ରହଣ କରିବାର ମୋର ଇଚ୍ଛା ଅଛି ଯେହେତୁ ଅନ୍ୟ କିଛି ହେଲାନି ତ ସେ ଥିପଇଁ ସେଇ ଜିନିଷ ଉପରେ ପକେଇଛି। ଦେଖିବା କଣ ଆସୁଛି ଯଦି ହେଇଗଲା ହେଇଗଲା ନହେଲେ ନାହିଁ ଆଉ କଣ କରିବା।
ଓହୋ ଆପଣ କଣ ମୋତେ ବିସ୍ତାରିତ ଭାବରେ କହିପାରିବେ କି ସେଥିରେ ସବୁ କେମିତି କଣ ପାଠ ଥାଏ। କଣ କଣ କରିବାକୁ ପଡେ କଣ ନାହିଁ ମତେ ଟିକେ ଭଲସେ ବୁଝେଇ ପାରିବେ କାରଣ ସେ ସବୁ ବିଷୟରେ ମୋର ଅଧିକ ଜ୍ଞାନ ନାହିଁ ନା।
ହଁ ହଁ। ମୁଁ ନିଶ୍ଚିନ୍ତ ଆପଣଙ୍କୁ କହିପାରିବି। ସେଥିରେ ଆମର ଦୈନନ୍ଦିନ ବ୍ୟବହୃତ ଯା ନ୍ତ୍ରିକ ଜିନିଷ। ଆପଣ ଯେ ସବୁ ଜିନିଷ ଦୁନିଆ ର ଯାନ୍ତ୍ରିକ ଜିନିଷ ବ୍ୟବହାର କରୁଛନ୍ତି ପ୍ରତିଦିନ ତା ବିଷୟରେ ଜ୍ଞାନ ସମ୍ବନ୍ଧ ଓ ତାକୁ ଖରାପ ହେଲେ ସଜାଡିବା ସମ୍ପର୍କରେ ଜ୍ଞାନ ପ୍ରଦାନ କରାଯାଏ।
ଓହୋ। ତେବେ ତ ବେଶ ବହୁତ ଭଲ କଥା। ଆପଣଙ୍କର ଆପଣଙ୍କ ତ ଭଲ ହେତେବେଳେ ହବ ଆପଣ ଯାହା ଖରାପ ହେଲେ ମଧ୍ୟ ସଜାଡ଼ି ଦେବେ। ନା କଣ?
ହଁ ସେଇଭଳି ତ ଇଚ୍ଛା ଅଛି। କିନ୍ତୁ ମୋର ସେଇଟା କରିବାର ଇଚ୍ଛା ନଥିଲା। କିନ୍ତୁ ପରିସ୍ଥିତିରେ ପଡି କରିବାକୁ ପଡ଼ୁଚି ଆଉ କଣ କରିପାରିବି ମୁଁ।
ଓହୋ। ଆଉ ଆପଣଙ୍କର ଆଜି ଦିହିପହରେ ରୋଷେଇ କଣ ହୋଇଚି?
ଆମର କିଛି ହୋଇନାହିଁ। ଆଗାମୀ ସମୟରେ ଯେ ଘର ଲୋକ ଯାହା କରିବେ ଏବେ ତ ବ ବର୍ତ୍ତମାନ କିଛି ହୋଇନି। ଆପଣ କୁହନ୍ତୁ ଆପଣଙ୍କ ଘରେ କଣ ହଉଚି?
ଆମ ଘରେ ମଧ୍ୟ ଏପର୍ଯ୍ୟନ୍ତ କିଛି ଘଟି ନାହିଁ। କାରଣ ଏବେ ତ ମାତ୍ର ଅଳ୍ପ ସମୟ ହୋଇଚି। ତେଣୁ ୟା ପରେ ଯାହା ଦେଖାଯିବ ଆଉ।
ତାହା ବି ଠିକ୍ କଥା। ଆପଣଙ୍କ ଘରେ ବି କେଉଁମାନେ ସବୁ ଅଛନ୍ତି? ମୁଁ କଣ ଶୁଣିଥିଲି ଆପଣଙ୍କ ଘର ଲୋକ ଆ ଆମ ଗ୍ରାମକୁ ଯାଇଥିଲେ।
ହଁ ହଁ ଗ୍ରାମକୁ ଯାଇଥିଲେ କିନ୍ତୁ ସେଇଦିନ ରାତିରେ ହିଁ ଆସିଲେ ଭାରି ଆଉ।
ହ ଏବେ ତାହେଲେ ଆପଣ ଏକା ନାହାନ୍ତି। ଘରେ ଆପଣଙ୍କ ସାଥିରେ ଆପଣଙ୍କ ମାତା ପିତା ମଧ୍ୟ ଥିବେ।
ହଁ ନିଶ୍ଚିନ୍ତ ରୂପରେ, ମାତାପିତା ସେଦିନ ରାତ୍ରି ସମୟରେ ଆସିଲେ। ଏବଂ ଇଏ ଗଲେ। ଆପଣ ତ ନିଶ୍ଚିନ୍ତ ଭାବରେ ଜାଣିନଥିବେ ତେଣୁ ମୁଁ ଭାବ ମୋର ମଧ୍ୟ ଆପଣ ମନେ ନଥିଲା ଏସବୁ ବିଷୟରେ ଜଣାଇବା ପାଇଁ ଆଉ।
ମୁଁ ବି ସେଇୟା ଭାବୁଥିଲି ଆପଣ ଏମିତି କେତେ ଦିନ ବି ଏକୁଟିଆ ରହୁଥିବେ, ସେଥିପାଇଁ
ଓହୋ। ତେବେ ଆପଣ କଣ ସ ପ୍ରତିଦିନ କିଛି ମେସେଜ୍ ଚେକ୍ କରନ୍ତି। ମୁଁ କହୁଥିଲି କି ଆଜି ଯଦି ଆପଣ ଚେକ୍ କରିଥାନ୍ତେ ଭଲ ହୋଇଥାନ୍ତା।
ହଁ ମୁଁ ତ ଦେଖୁଛି ଆ ସବୁ ଜିନିଷ। କଣ ଦୈନନ୍ଦିନ ଜୀବନ ଦୈନନ୍ଦିନ ଖବର ଆଜିକାଲି ଦୁନିଆରେ କଣ ଚାଲିଚି ସବୁ ଜିନିଷ ପ୍ରତି ଜ୍ଞାନ ରଖୁଚି। ଆପଣ ବି ଯାହା କହିଲେ ମୁଁ ତା ବି ଦେଖୁଚି। ବର୍ତ୍ତମାନ ମୁଁ ସେଇ ଖବରକାଗଜ ଟିକୁ ମଧ୍ୟ ପଢୁଥିଲି। ଆଜିର ଯେଉଁ ନୂତନ ଖବରକାଗଜ।
ଓହୋ ଆପଣ ଖବରକାଗଜ ପଢୁଛନ୍ତି ସର୍ବଦା।
ହଁ ଆଜି ବି ଯେଉଁ ନୂତନ ଖବରକାଗଜ ଆସିଚି ସକାଳୁ ମୁଁ ଯାଇ ଦୋକାନରୁ ନେଇ ଆସ ଥିଲି ତାକୁ ଟିକେ ପଢ଼ୁଚି। ଦୁନିଆର ଖବର ବିଷୟରେ ଜାଣିବାକୁ ମିଳୁଚି।
ଓହୋ। ତେବେ କଣ କଣ ସବୁ ଜାଣିବାକୁ ପାଇଲେ ମତେ ଟିକେ ଭଲସେ କହିବେ?
ଏଇ ଦୈନଦିନ ରାଜନୀତି ଖବର କି କୋଣସି ଖବର ଆମ ଆ ଆଖପାଖରେ ଘଟୁଚି। ସେଇ ସବୁ ସମ୍ପର୍କରେ ଜାଣିବାକୁ ମିଳୁଚି। ନହେଲେ ଖେଳ ସମ୍ବନ୍ଧୀୟ ତ ଥ୍ୟ ପ୍ରତିଦିନ ଜାଣିବାକୁ ମିଳୁଚି।
କଣ କେବଳ ଏତିକି ଆଉ କିଛି ନାଇଁ?
ଅନ୍ୟ କିଛି ଅଛି ଯେ, ବିସ୍ତାରିତ କରି କହିବି କଣ ଆଉ ସେ ସବୁ ବିଷୟେରେ ଆପଣ ଯେବେ କିଣିବେ ପଢିବେ ଦେଖନ୍ତୁ ଆପଣଙ୍କୁ ଯାହା ଭଲ ଲାଗିବ ଆପଣ ମତେ କହିବେ।
ଛାଡନ୍ତୁ ତେବେ ଆଉ କଣ ହିଁ କହିବି ଆପଣ ତ ମୋ କଥାକୁ ବୁଝି ହିଁ ପାରୁନାହାନ୍ତି।
ବୁଝିପାରୁନେଇ କଣ ମୁଁ ଠିକ୍ ବୁଝିପାରୁଚି। ହେଲେ ଜାଣିପାରୁନି ଆପଣକୁ କେମିତି ବୁଝେଇବି। ଆ ପଣ ଖବରକାଗଜ ପଢନ୍ତୁ ଜାଣିବେ।
ଓହୋ। କିନ୍ତୁ ଆପଣ ମତେ ଲାଗୁଚି କିଛି ଦୈନନ୍ଦିନ ଜୀବନରେ ଆପଣ କିଛି ମାନେ ମେସେଜ୍ ଆପଣ ଚେକ୍ କରୁନାହାନ୍ତି ବୋଧେ?
ହଁ ସେ କରୁଚି ମୁଁ। ସେ ଛାଡ ଆପଣ କୁହନ୍ତୁ।
ଆଉ କଣ କହିବା ଆପଣଙ୍କର ମୁଁ ଯାଉଥିଲି କାଲି ବୁଲିବା ପାଇଁ ଗୋଟେ ଜାଗାକୁ ହେଲେ ସେଠାରେ କେହି ନଥିଲେ। ବହୁତ୍ ଏକୁଟିଆ ଲାଗିଲା।
ଏକୁଟିଆ ଲାଗିଲା ଆପଣଙ୍କୁ। କାହିଁକି ଏମିତି ଏକୁଟିଆ ଲାଗିଲା ବୁଲିବାକୁ ଯିବା ଜାଗା ଯାଇଚନ୍ତି ଆପ ପଣ। ସେଇଠି ତ ମନ ଖୁସି କରି ବୁଲିବା କଥା। ହେଲେ ଏକୁଟିଆ ଲାଗିଲା କାହିଁକି ଆପଣଙ୍କୁ?
ଆଉ କଣ କରିବି, ଏକୁଟିଆ ଯାଇଥିଲି ଆଉ କଣ କରିବି ସେଠାରେ ଏକୁଟିଆ ବସି ବସି ଶେଷରେ ଆସିବାକୁ ପଡିଲା।
ଏକୁଟିଆ ବସି ବସି ଆସିଲେ ଆପଣବା ଏକ ବନ୍ଧୁଙ୍କ ସାଙ୍ଗେରେ ଯାଇଥିଲେ ସେବନ୍ଧୁଙ୍କ ସହିତ ଆ ଆପଣ କଣ ଖୁସି ନଥିଲେନା ଅନ୍ୟ କାହା ସହିତ ଯିବାର ଆପଣଙ୍କର ଇଚ୍ଛା ଥିଲା?
ଆରେ ନା ନା କାଲି କାଲି କଥା ନୁହେଁ ସେକାଲି ତାପରେ ମୁଁ ଆଉ ଗୋଟେ ଜାଗାକୁ ଯାଇଥିଲି ହେଲେ ସେଠାରେ ଖାଲିଟାରେ ବସି ବସି ଆସିଲି ଆଉ।
ମୋର ଯେତିକି ଧାରଣା ଅଛି ଆପଣ ଏତେ ରାତ୍ରିରୁ ଅନ୍ୟ ଏକ ଜାଗାକୁ ଯାଇଥିଲେ ଆପଣ ତାବି ଏତେ ରାତିରୁ ଅନ୍ଯ ଏକ ଜାଗାକୁ ଯାଇଥିଲେ କେଉଁ ଜାଗାକୁ ଏମିତି ଯାଇଥିଲେକି ଏକୁଟିଆ?
ଆପଣଙ୍କତ କେତେ କଣ କହିଲେ ଆପଣ କିଛି ବୁଝିହି ପାରୁନାହାନ୍ତି ଛାଡ଼ନ୍ତୁ। ସେସବୁ କଥାର କହିବା କହିବା କିଛି ଲାଭ ମଧ୍ୟ ନାହିଁ ଆପଣ ଖାଲି ଟିକେ ଉଁ ଆପଣ ଖାଲି ଟିକେ ଥରେ ଦେଖା ହୁଅନ୍ତୁ ତେବେ ମୁଁ ଆପଣଙ୍କୁ ବୁଝେଇବି ଆଉ।
ହଉ ଠିକ୍ ଅଛି ଠିକ୍ ଅଛି ଆପଣ ଯେହେତୁ ଖାଦ୍ୟ ଗ୍ରହଣ କରୁଚିନ୍ତିତ ମୁଁ ବୁଝିପାରୁଚି ଆପ୍ କଣ ଆପଣ ଖାଦ୍ୟ ପୁରା ସରିଲାଣି ଖାଇବା?
ହଁ ଉଁ ଖାଦ୍ୟ ପୂରଣ ହବାକୁ ଆଉ ମତେ ଲାଗୁଚି ଆଉ ପାଞ୍ଚରୁ ଉଁ ଛଅ ମିଣ୍ଟି ସମୟ ଲାଗିପାରେ ବୋଧୁଏ ଆଉ।
ହଁ ଆପଣ ଚୁଡ଼ା ଖାଉଚନ୍ତି ଆସ୍ତେ ଆସ୍ତେ ଖାଉଥିବେ ଆପଣଙ୍କୁତ ଭଲ ଲାଗୁନଥିବ ସେସବୁ ଖାଇବାକୁ ଆଜିକାଲି ପିଲାମାନଙ୍କୁ କଣ ସେସବୁ ଖାଦ୍ୟ ଭଲ ଲାଗୁଚିକି?
ହଁ ତାହାତ ବେଶ୍ ସତଥା କହିଲେ ତାହାତ ମତେ ଉଁ ଭଲହିଁ ଲାଗେନି ଜମା।
ହଁ ଆପଣ ଖାଆନ୍ତୁ ଦେଖନ୍ତୁ କଣ ହେଉଚି ଆପଣଙ୍କ ଆଉ କୁହନ୍ତୁକି ଆପଣ ଏବେ କୋଉଠି ଅଛନ୍ତି?
ମୁଁ ଏବେ ଆମର ଦୁତୀୟ କକ୍ଷରେ ଅଛି ଆପଣ?
ଦ୍ଵିତୀୟ କକ୍ଷ ଓହ ଦ୍ଵିତୀୟ କକ୍ଷ ଠିକ୍ ଅଛି ଠିକ୍ ଅଛି ମୁଁ ବ ର୍ତ୍ତମାନ ଯାଇଥିଲି ଛାତ ଉପୁରୁ କିଛି ପୋଷାକ ପତ୍ର ଶୁଖାଇବାକୁ ଏବେ ତଳୁକୁ ଆସିଲି ତ ସେଇଟୁ ସାଙ୍ଗେ ସାଙ୍ଗେ ଆପଣଙ୍କୁ କଲ୍ ଟା କରିଚି
ଓହୋ କିନ୍ତୁ ଆଜି ଆପଣ ଦେଖିଚନ୍ତିକି ଆଜି ଆକାଶଟି କିପରି ପୁରା ସଫା ଦେଖାଯାଉଚି ଏବଂ ପୁରା ନୀଳ ଆକାଶ ଦେଖାଯାଉଚି।
ହଁ ଆପଣତ କହୁଚନ୍ତି ଆକାଶ ସଫା ନୀଳ ଦେଖାଯାଉଚି କିନ୍ତୁ ଅପେକ୍ଷା କରନ୍ତୁ ଅପରାହ୍ନ ସମୟକୁ ହଠାତ୍ ଦେଖିବେ କଳା ବାଦଲ ଆସିବ କିମିତି ବର୍ଷା ହେବ ଆପଣ ସେତେବେଳେ କହିବେ ଆକାଶ ନୀଳ ଦେଖାଯାଉଚିକି କଳା ଦେଖାଯାଉଚି।
ଆପଣ ବୋଧୁଏ ମୋ କଥାଟିକୁ ଅନୁସରଣ କରିପାରୁନାହାନ୍ତି ମୁଁ କହିଲି ଏବେ ଦେଖ ଦେଖା ଯାଉଚି ଆଗକୁ କଣ ହବ ସେଇଟାତ ଆଗକୁ ଜଣା ପଡ଼ିବନା।
ଏବେତ ବର୍ତ୍ତମାନ ଦେଖାଯାଉଛି କିନ୍ତୁ ହଠାତ୍ ହଠାତ୍ ସମୟରେ ଯେତେବେଳେ ଛାୟାର ପ୍ରକୋପ ଦେଖ ଦେଖାଯାଉଛି ତ ସ୍ନେହାତ ସେମିତିହିଁ ଦେଖାଯାଉନି ବାଦଲ ଯେହେତୁ ଆକାଶରେ ମଣ୍ଡଳୀ ତ ହେଉଛି ତ ତାହାବି ଜଣାପଡ଼ୁନାହିଁ।
ଓହୋ ଇଏ କିପରି କଥା ମତେ ଆଜି କଣ ଲାଗୁଛି ଆଜି ମାନେ କଣ କହିଲେ ଆଜି ସୂର୍ଯ୍ୟଟି ଆଜି ପଶ୍ଚିମ ଦିଗରୁ ଉଦୟ ହୋଇଅଛି।
ପଶ୍ଚିମ ଦିଗରେ ଉଦୟ ହୋଇଯାଇଛି ଆପଣ ବୋଧେ ଅନ୍ୟ କେଉଁ ଦୁନିଆରେ ଅଛନ୍ତି ସୂର୍ଯ୍ୟତ ପ୍ରତିଦିନ ପୂର୍ବ ଦିଗରୁ ଉଦୟ ହେବେ ପଶ୍ଚିମ ଦିଗରୁ ଉଦୟ ଆପଣ ଏକିଭଳି କଥାବାର୍ତ୍ତା କର କରୁଛନ୍ତି ଆପଣଙ୍କର ବୋଧେ ମୁଣ୍ଡ କାମ କରୁନାହିଁ ଆଉ।
ଆରେ ନା ନା ସେଥିପାଇଁ ନୁହେଁ ମୋର ଗୋଟେ ବନ୍ଧୁଟିଏ ସିଏ ମାନେ କେବେ ପଇସା ଦେଲେ ଆଉ ପଇସା ଦିଅନ୍ତି ମାନେ ନିଜ ମନ ଆଡ଼ୁ ଆଉ ଫେରାନ୍ତି ନାହିଁ। କିନ୍ତୁ ସେମୋତେ ଆଜି ଏବେ ପଠଉଛନ୍ତି କି ତୋର ପଇସା ଆଉ କେତେ ଥିଲା ମୋତେ ପଚାରୁଛନ୍ତି ତସେହି ବିଷୟରେ ମୁଁ ଦେଖି ମୋତେ ବାଧାପ୍ରାପ୍ତ ନୁହେଁ ଅର୍ଥାତ ମାନେ ମୋର କଣ କହିଲେ ମତେ ବିଶ୍ଵାସ ହେଲା ନାହିଁ।
ଓହୋ ତାହାବି ଠିକ୍ କଥା ମୋରବି ମନେ ପଡ଼ୁଚି ମୁଁ ଆପଣଙ୍କଠୁ କିଛି ଜିନିଷ ନେଇଥିଲି ତାହାବି ମତେ ମତେ ଫେରାଇବାକୁ ଇଚ୍ଛା ନାହିଁ କିନ୍ତୁ ଫେରାଇବାକୁ ପଡ଼ିବ କଣ କରିହେବ ଆଉ।
ଫେରାଇବାକୁ ଇଚ୍ଛା ନାହିଁ ଏହା କିପରି କଥା ଆପଣ କହୁଛନ୍ତି?
ନାଇଁ ଆପଣଙ୍କଠୁ ନେଇଚି ଫେରେଇବି ଆପଣ ବନ୍ଧୁ ହିସାବରେ ଗୋଟେ ବନ୍ଧୁର ଜିନିଷ ଆଉ ଫେରେଇନେବେ ଏଇଟା କେମିତି କଥା?
ଓହୋ ଆପଣ ତେବେ କଣ ଗୋଟେ କରୁଛନ୍ତି ବୋଧେ ଆଉ।
ହଉ ମୁଁ ରହୁଚି ମୋ ଘର ଲୋକ ଡାକିଲେଣିତ ମୁଁ ଆପଣଙ୍କୁ କରୁଚି କିଛି ସମୟ ପରେ ଆପଣ ଥିବେ ଆଉ
ଆଚ୍ଛା ହଉ ଠିକ୍ ଅଛି।